ହାଲୋ ହାଲୋ। ହାଲୋ।
ହଁ ହଁ।
ଆ କଣ କୁହନି ମୋରବା କଣ ହେଇଯାଇଛି କାଟିଲା ବେଳକୁ କଟୁନି ଜାଣିଲାନା ଫେରେ କନି। ସେ ସେଇଆକୁ ଝିଅ ଧନୁୁରୀ ସାଙ୍ଗରେ କଥା ହଉଥିଲା ସେଇଆ ପଚାରୁଥିଲା
ହଁ ନା ଆଉ ତମର ଗାଈ ଫାଇ ଯୋଉ କ୍ଷୀର ବସଉଛନା ନା ଗ୍ୟାସରେ ବସେଇ ଦଉଚ?
ଗ୍ୟାସରେ ବସେଇଦଉଚି ଏଇ ଆଜି କଣ ଆଜି କଣ ଶିବନିଅନା ତାର ତିନିଟା ନେଇଗଲା ଆଉ ଇଏ ଝିଅର ଦେଢ ଗ୍ଲାସ୍ ଦେଢ ଚଟାଙ୍ଗି ଉପରକୁ ଟିକେ କାଡ଼ି ଟିକିଏ ତାର ଥୋଇଦେଲି ସର ପକେଇଲେ ଆଉ ଲାଭ କଣ ହବସେଟା ଖାଇବ ଥୋଇଦେଲି ଆଉ ରୀନା ଦେଇ ଛଟାଙ୍ଗେ ନେଇଥିଲା ଆଉ ଯାହା ହେଲା ଗ୍ୟାସରେ ଫୁଟେଇଦେନି ଆଉ‌
ହଁ ଦଉଚିନା ଲିଟେରେ କନ୍ତର?
ଏଇପା ବାଛୁରୀଟାବା ପିଇନି କିଛି ଜାଣିଲନା।
ହଁ ହଁ।
ବାଛୁରୀ ପିଇଚି ମାନେ ଚରିନି ସେଯୋଉ ପେଜ ଛ ତୁଆ ଟିକେ ପିଉଚି କୁଚି ଘାସ ଗୋଟେ ଗୋଟେ ତାକୁ ସେଇ ନାଗି ମୋତେ ଡର ମାଡ଼ୁଚି। ଦୁର୍ବଳ ହେଇଯିବନିନା।
ହଁ ନା ତାକୁ ଟିକେ ଛାଡି ଦଉଥିବ ସେ ପିଉଥିବ କାଇଁ ଛୋଟ ବାଛରୀନା।
ହଁ ବା। କଣ ହେଇଚି ଯାଣିଚନା ସନ୍ଧ୍ୟାବେଳେ ମୁଁ କହିଲି ଯାଉଚି ତାକୁ ଖଣ୍ଡେ ରୁଟି କରିକି ଖୋଇମି।
ହଁ।
ଇଲୋ ମାଲ ସେତାର ରୁଟି ଦେନି ଟାକୁ ଟାକୁ ଖାଇଦେଲା ଖଣ୍ଡେ ଫାଳେ। ଖାଇଦେଇକି ଉପରୁକୁ ମୁଁହଁ ଟେକିକି ରହିଲା।
ତା ତଣ୍ଟରେ ଲାଗିଗଲା କି କଣ?
ମୁଁ କଇନି ଶଳା ମନିରେ ପଡ଼ିକିନି ତାକୁ କ ଖାଲି ଜବରଦସ୍ତି ଏଇ ଯୋଉ ଅଧ ଗ୍ଲାସ୍ ଖାଲି ଟିକେ ପାଣି ନିଏନା
ହଁ।
ତାକୁ ଡକେଇଦନି ମୁଁକଇନି ମରିମିନା କଣ ମୁକଇନି ଯାତୁ ଶଳା ନଖାପ ତାକୁ ଦେଖିଆକୁ ଆଇଲି ମତେ ଡର ମାଇଲା।
ହଁ ନାଁ ନାଁ ସିଏ ମନକୁ ଖାଇବ ତମେ କାହିଁ ତାଙ୍କୁ ଖୋଉଚ ଜବରଦସ୍ତ ସିଏ ମନକୁ ତାର ଯେ ତିକିକି ଖାଇବା କଥା ସେତା ମା କତରୁ ଖାଉଚିନା ଆଉ।
ହଁ କ୍ଷୀର କ୍ଷୀର ଟିକେ ଛାଡ଼ିଦଉଚି। ଜାଣିଲନା ମୁକଇନି ପିଉତାର ଖାଇବ ଆଉ ସବୁ ଦୁଇ ନେଲା କତରୁ ସେଛୁଆଟିଏ କେହି ନଉନ ହେଲେ ଏ ଶିବ ତାର ତିରିଶି ଟଙ୍କା ନେଇକି ଆସିଲା କହିଲା ମତେ ଦ ମୋର ରୋ ଯେ ଯେତେବେଳେ ନେମି ପଇସା ଦେମି
ହଁ ହଁ।
ଯେତେବେଳେ ନନେମି ମୋର ମୁଁ କଇଲି ମତେ ଫୋନ୍ କରିକି କହିଦେବ କଇଲେ ମୋର ମାସ୍ କିଆ ନେମି ମୋର ଯେତେବେଳେ ନେମି ସେତେବେଳେ ପଇସା ଦେମି ମୁକା ଟିକିଏକି ପାଣି ଦିଆ ହେଲାନି। ଆଉ ଦଶଟାଙ୍କା ନେଖା ଦବାପା।
ହଁ ଦଶ ଟଙ୍କା ଲେଖେଏ ଦେଲେ ନୋଟା କ୍ଷୀର ନବ। ସିଏ ମୋ ପାଖରୁ ନିଏ ଯେ ମୋ ପାଖରୁ- ନିଏ। ଆଉ ମୋର ତ କ୍ଷୀର କମିଗଲାଣି ଆଉ ଅଧ କିଲୋ ଲଖା ଦଉଛି।
ମୁକ୍ତ ଆଣେ
ନା ନା ମୁଁ ବସେଇ ଥାଏ ସେ ଆସିକି ନିଏ ଆଉଟା କି କ୍ଷୀର ନିଏ। ତା ସ୍ତ୍ରୀ ଆସେ ସିଏ କେତେବେଳେ ଆସେ ଏମତି ନିଅନ୍ତି ନିଅନ୍ତି ତାପରେ ତାପରେ ହଁ, ମୁଁ ତାପରେ ତାକୁ ମନା କଲି ମୁଁ କହିଲି ନା ଆମ ଗାଈ କ୍ଷୀର ତ କମେଇ ଦେଲାଣି। ଆଉ ତମ ତମର ଆଉ କୁଆଡୁ ଆଣିବ ଆଉ, ସେ କୁନି ପାଖରୁ ନଉଥିଲା ଯେ ଚକ୍ରହାରାରୁ।
ହଁ।
ଆଉ ସେ ଚକ୍ରହାର ବେଶୀ ପାଣି ମିଶଉଛନ୍ତି। ସେ କହିଲା ଏତେ ପାଣି କ୍ଷୀର କିଏ ନବ
ସେ କ୍ଷୀର ସୁଧୁ ତା କ୍ଷୀର ମାନେ ତାକରି କଥା ଚକରହାର କଥା। କ ମୁଁ କହିଲି ମୋର ଗୋଟେ କାମ କର। ମୋର ଯା ନବ ମୁକ୍ତା ନେଇ ଯା ପଛକ ସେ ଛଅ ଟଙ୍କା, ଆଠ ଟଙ୍କା ଏମିତି ମୁଁ ଫେର କହୁଥିବ ପାଣି ମାଣି
ହଁ ହଁ।
ଦି ଛଟାଙ୍କେ ନେଇଯା ପଛ ଦଶ ଟଙ୍କା କୋଡିଏ ଟଙ୍କା ଦେଇଦିଅ। ଛଟାଙ୍ଗେ ନେଇଯା ଦେଇଦିଅ କି ଦେଢ଼ ଛଅଟାଙ୍କେ ନେଇଯା ବ ଆଉ ସେତେବେଳେ ତ କହିବନି ମୁଁ କହିଲି ମୁଁ ଦେବିନି ପାଣି ଯେକି ତୁମେ ବି ମେଳା କରିପାରିବ ତମେ ଚାହିଁନେ ଠାକୁର ପାଇଁ ରଖଦବ କାରଣ ମୁଁ ତ ଦେଇ ନଥିବ ନା ମୁଁ କାଇଁ ଡରିମି।
ହଁ, ନା ଶୁଣ ସେଇ ସିଏ ଦଶ ଟଙ୍କା ଦଉଛି ମାନେ ଆମେ ତାକୁ ପାଣି ମିଶା କ୍ଷୀର
କାହିଁକି ଦେବି କୁହନି ଦଶ ଟଙ୍କା ହେଲାଣି। ସିଏ କହିଲା ହଁ, ମତେ ସେଇଆକୁ ଦେଇଦବ ମୋର ନେଇଯିମି ମୋର ଟିକେ ପାଣି ଦେଇକି ତାର ବସେଇ ଦେଲା ତାର ସର ଟିକେ ଗାଡି ରଖିଲା ତାର ଯାହା କରୁ।
ଯା ସିଏ ସରକୁ କାଢନ୍ତିନି ସେ ଶିବ ଟିକେ ଭଲ ଭଳିଆ ଭଳିଆ କ୍ଷୀର ଇଏ କହିଲା ମୋର ଯାହା ହଉ ନା କାହିଁକି ପରିଶ୍ରମୀ ଲୋକଟା ନା
ହଁ।
ସେ କହିଲା ମୁଁ ପରିଶ୍ରମ କରୁଛି ଆଉ ମୁଁ ମାଛ ଶୁଗୁଆ ଆଇଁଷ କଣ ସବୁବେଳେ ଖାଉଛି ନା? ମୋର କ୍ଷୀର ଟିକେ ଡେଲି ମୋର ରୁଟିରେ ଟିକେ କ୍ଷୀର ସେ ସେଥିପାଇଁ ସେ ନବ ରାତି ଆସିବ ନଅଟା ସାଢେ ନଅଟା ହବ କ୍ଷୀର ନବ। ପୁରା ସେ କ୍ଷୀର ଟା ଲାଲ ଲାଲ ହେଇ ଯାଇଥିବ କହିବ ମୁଁ ଏଇ କ୍ଷୀରକୁ ନେବି ଟିକେ ଚିନି ପକେଇଦବି ରୁଟି ଦି ଖଣ୍ଡା ପକ
ଆଛା ପରିଶ୍ରମ କରୁଛି ତାର ଖାଇନ ତାକୁ ଇଏ ହବ ଆଉ ଜଣେ ପଇସା ଦବ ତାକୁ ମୁଁ ପାଣି ଦେଇକି ସେଇ ଚକ୍ରହାର କଥା କହିଲା ତୁ ମୋ କଥା କହୁନଥିଲା କହିଲା ଇମିତି ପାଣି ଦେବେ ଯେ ସେ କ୍ଷୀର ଇଚ୍ଛା ହବନି କାଇଁ
ସେ ବହୁତ ମାନେ ଚକ୍ର ସ୍ତ୍ରୀ ଏତେ ଅନ୍ୟ ମାନେ ସ ସବୁ ଥରେ ଘିଅରେ ଦେଖିବ ରିଫାଇନ ମେ ଛ ମିଶେଇ ଦବ ସେଇ ସେଇ ପୁ ଝିଅକୁ ପଚାରିବ ହଁ ସେଥରକ ତାଙ୍କ ଘରୁ କ୍ଷୀର ନା ଯୋଉ ଘିଅ ଆଣିଲୁ ଆମ ଘିଅ। ସେଇଠୁ କହିଲା ଇଏ ଗୁରା କଣ ରିଫାଇନ ନା କଣ? ଆ ମୁଁ କନିି ସେତ ସେଇଆ କରୁଛି ହଁ ବା।
ମାଇ କିି ସୁନ୍ଦର ଘିଅ ଦେଲେ ସିଏ ଯେ କଣ କେମିତି ଏମିତି କାମ କରୁ
ସିଏ ଏମତି ଏଇଗୁଡା କଲେ ଆଗେ ନିଜ ଛୁଆଙ୍କ ଉପରେ ପଡିବ। ଛୁଆ ଆଗେ ମଣିଷ ହେଇପାରିବେନି ଭଲ ହଁ ତା ଛୁଆ ଟା ଏଇଗୁଣା ଦେଖୁଛ ନା ଯାଇକି କେତେ ମାନେ ସେ କଣ ଆମର ଏଇ ଝିଅ ଏରିଙ୍ଗାଙ୍କ ଠାରୁ ଆହୁରି ସାନ ହବ। ହଁ ସାନ ହବ ସିଏ ଯାଇକି ଏଇ ଗଣିଆ ଏପଟରେ ରାଢି ସାହିରେ ତମେ ଚିହ୍ନିଚା ନା ତା ନା ତ କହିବିନି। ଗୋଟେ ସେଇ ରାଢି ସାହି ଗୋଟେ ନା ହରିଜନ ସାହି ରାଢି ସାହି ବି ନୁହେଁ।
ହୁଁ।
ହରିଜନ ସାହି ରୁ ଗୋଟେ ଝିଅ ଟେ ଆସିକି ରହିନି ନା ବାହା ହେଇକି ତାର ଗୋଟେ ପୁଅ ଟେ ହେଇ ହେଇଚି।
ହଁ ହଁ ତା ତା ବର କାମ କରେ।
ତା ସ୍ଵାମୀ ଛାଡି ଦେଇଚି ନା ସେ ପଳେଇ ଆସିଚି?
ଓହୋ।
ହୁଁ। ସିଏ ତା ଙ୍କ ଘରେ ଯେ ସବୁବେଳେ ପହଁରଉଚି ଯାଇକି ପଶୁଚି। ଆଁ ତା ମା ଖାଲି ଆସିକି ଭୋ ଭୋ ହେଇକି କାନ୍ଦୁଚି। ଆଲୋ ତୁ କଣ ପାଇଁ ଭୋ, ମୁଁ ତାକୁ କହିଲି ତୁ ଶନିବାରେ ମଙ୍ଗଳବାରେ ଭଲ ମନ୍ଦ ବାରଟେ ଟିକେ ବାରେ। ତୁ ତ କି କିଛି ବାରୁନୁ ସବୁଦିନେ ଆଇଁଷ ଖାଉଚୁ।
ଏଇ ଆଇଁଷ କଥା ଯାହା ଏଇ ଯୋଉ ପାପ କରୁଚି ଠା କୁରଙ୍କ କାମରେ ଧର ମୁଁ ଗୋଟେ କଥା ଜଣେ କ୍ଷୀର ଟିକେ ନଉଥିବ ତାର ଖାଇବା ପାଇଁଁ ଆଁ। ଆଉ ଏଇ ଯୋଉ ଘିଅ ଟିକେ ନଉଥିବ ଠାକୁର କାମ କରିବା ପାଇଁ। ଆଉ ସେ ଯୋଉ ଅଭିଶାପ୍
ହଁ ଆ ହଁ ପା ଏଇଗୁଡା ହେଲେ ଅଭିଶାପ ପଡିବନି ନା।
ପୁଅ ତ କେଡେଟେ ହେଇଗଲାଣି।
ହଁ। ସିଏ କିନ୍ତୁ ଆମ ଝିଅ ହେରିକାଙ୍କ ଠାରୁ ସାନ ନା ବର୍ଷେ ଆଉ।
ବଡ଼ ଟୋକା ଟେ ଭଲ ସାଇଜିଆ ଟେ।
ହଁ ମୋଟା ସୋଟା ହେଇକି ବାଗିଆଟେ। କିନ୍ତୁ ଖା
ଯୋଉ ଆଉଥୁଲା ବାଲି ନେଇକି ମୁଁ ଦେଖିଥିନି।
ଖାଉଚି ସେମିତି ଭଲ ତ ହେଇଚି ଭଲ। ଯେ ହେଲେ କଣ ହବ ତା ଗୁଣ ଗୁଡା ତ ଏମିତି ଖରାପ ଆଉ।
ସିଏ ଯେତେବେଳେ ସେଠି ଯାଇ ପଶୁଚି ଇଏ ତାକୁ ମନା କରୁନାହାନ୍ତି ନା?
ମନା କଲେ ବି ସେ ଛୁଆ କଣ ମାନୁଚି କି ମାନୁନି।
ସେ ଛୁଆ ମାନୁନେଇ। ଯାହା ପଇସା ପତ୍ର ହଉଚି ନେଇକି ତାଙ୍କ ଘରେ ଦେଇ ଦଉଚି। ତା ବୋଉ କାନ୍ଦିକି ମୋ ପାଖରେ କହୁଥିଲା। କହିଲା ଆଗ ବର୍ଷ ତା ଜନ୍ମଦିନକୁ ଗୋଟେ ବ୍ରେସଲେଟ୍ କାଳେ କରିଦେଇଥିଲା ପାଞ୍ଚ ହଜାର ଟଙ୍କାରେ। ଏଇ ଗାଈ ପଇସାରେ। ଆଁ। ଓ କ୍ଷୀର ଦହି ବି ବିକିକି ପାଞ୍ଚ ହଜାର ଟଙ୍କା ପଡ଼ିଥିଲା ଗୋଟେ ବ୍ରେସଲେଟ୍ କରିଦେଇଥିଲା। ଆଉ ଦେଖିଲା ବେଳକୁ ଏଇ ଆଠ ପନ୍ଦର ଦିନି ହେଲା ତା ହାତ ଦେଖିଲା କହିଲା ଆଉ ତୋ ବ୍ରେସଲେଟ୍ କୁଆଡେ ଗଲା। କହିଲା ମୁଁ ବା ଘରେ ଥୋଇ ଦେଇଥିନି ଆଉ କୁଆଡେ ଗଲା। ସେଇଠୁ ଘର ସବୁ ଅଣ୍ଡାଳିଲେ। କୁଆଡେ କେହି ପାଇଲେନି। ସିଏ ନେଇକି ବୋଧେ ସେଇ ଝିଅ ଟାକୁ ଦେଇ ଦେଇଚି କି କଣ।
ହଁ। ତାର ଫେରେ ଛୁଆ ପିଲା ଅଛି?
ହଁ ତାର ପୁଅ ଟେ ଅଛି। ବର୍ଷ କର କଣ ତର ହବ ସେ ଛୁଆ ଟାକୁ।
ହେ ଭଗବାନ!
ଏନ୍ ତି ସବୁବେଳେ ପଶୁଚି ତାଙ୍କ ଘରେ, ଇଏ ଖାଲି କାନ୍ଦୁଚି। ମୁଁ କହିଲି ତୁ କାଇଁ କାନ୍ଦୁଚୁ। ତୁ ତାକୁ ବୁଝେଇ ସୁୁଝେଇକି ଯୁଆଡେ ହେଲେ ଆଉ ତାକୁ ତ ପାଠ ସାଠ ସବୁ ସେ ପଢିଲାନି।
ହଁ।
ତମ ବାପା ମାଙ୍କର ପଇସା ଥାଇକି କି ଲାଭ। ଯଦି ଆମ ଛୁଆ ଠିକ୍ ଭାବରେ ମଣିଷ ନହେବେ ସେ ପଇସା ରଖିକି କି ଦାମ୍ କହୁନୁ।
କି ଦାମ୍ କଣ?
ହୁଁ। ଆଉ ପୁଅ ଯଦି ଯୋଗା ନହବ ଧନ ସଞ୍ଚିକି
ଆଉ ଜମା ଛୁଆ ଟାକୁ ଆଖି ଦେଖେଇଲାନି ବେଳୁରୁ କହିଲା ନା ତା ବାପା କୁ ସାହାଯ୍ୟ କରିବ ସେ ଗାଡି କାମରେ ଯାଉ ଗାଡି ସାଙ୍ଗରେ ଯାଉ ଏମିତି ତାକୁ ଗାଡି ଧରେଇଦେଲା ଆଉ ପାଠ ସାଠ ପଢେଇଲାନି ବର୍ତ୍ତମାନେ ସେ ଛୁଆ ବାଇଡେଙ୍ଗେରା ଆଉ କଣ।
ନିଜେ ଗାଡି କିଣିଚନି ନା?
ହଁ ତାଙ୍କର ଟ୍ରାକ୍ଟର୍ ଟା ତାଙ୍କର ବା।
ଓ ହୋ ସେଇଆକୁ କହିଲା ଏଇ ତାର ଟାକ୍ଟର ତା ବାପା କଣ ବୁଢା ହେଇଗଲା ଚଲେଇଥାନ୍ତା ଛୁଆଟା କୁ ପାଠ ସାଠ ପଢେଇଥାନ୍ତା
ଆଁ- ଛୁଆ ଟାକୁ ପାଠଶାଠ ପଢେଇକି ଗୋଟେ ଭଲ ମଣିଷ କରି ଥାନ୍ତା ନା ତାକୁ କହିଦେଲା ସେଇ ଗୋଟାଏ ପୁଅ ତ ଗୋଟେ ପୁଅ ଗୋଟେ ଝିଅ।
ହଁ- ହଁ ସେ କଣ କରିବ ଯଦି ତାକୁ ନେଇ ଯାଇଥିବ।
କଣ କରିବ ସେ ଏଇ ଭଳିଆ ତ କରୁଚି। ଆଉ ତାକୁ ଯେତେ କହିଲେ ବି ସେ କିଛି ସେ ଛୁଆ ଶୁଣୁନି। ଶୁଣ୍ ନେଇ ମାନୁନି ଅହରହ ଯାଇଁକି ତାଙ୍କ ଘରେ ପଶୁଚି। ଏଇ ମା ଖାଲି କାନ୍ଦୁଚି ବାପ କହୁଚି ହଁ- ତାକୁ ମୁଁ ଇଆଡେ ସିଆଡେ ବିଦା କରିଦେମି ସେ ପଶୁଥାଉ ପଶିଲେ କଣ କରିବ। କଣ୍ ନେଇ ଆସିବ ଏମିତି ଆଉ।
ନେଇ ଆସିବ ଯେତେବେଳେ କଣ୍ କରିବୁ ଫେରେ।
ଆ ସେଇଆା ନେଇ ଆସିଲେ କହୁଚି ହଁ ନେଇ ଆସିଲେ ମୁଁ ରଖିବି। ହଁ। କୋଉ କଁ କହିବୁ?
କଁ କରିବ ମଣିଷ? ଭାରି ଏଇ ସବୁ କଥା ଭାରି ଚିନ୍ତା ଯେ।
ଭାରି ଚିନ୍ତା ବା ବହୁତ୍ ଚିନ୍ତା କଁ କରିବି? ଏଭଳିଆ କଥା ଆଉ।
ହୁଁ।
ଆଉ ଏଇବା ଆମର ଯୋଉ ବୁଧୁବାର ଦିନ ହବ ଆଁ -ମୋ ପୁଅର ଏକୋଇଶିଆ ପୂଜା ଆଉ ଭାଇ କି ଡ କେଇକିନି ମୁଁ ଏ ଟିକେ ନ ଆସିଲେ ଗାଈ ଗୋରୁ ଧନ୍ଦା ଭଲ ମନ୍ଦ ଧନ୍ଦା କିଏ କରିବ? ଝିଅ ଯିବ ପୁଅ ପାରିବନି।
ଶିବା ଭାଇ
ହଁ ସେ ଆଜି ଆସିଚନ୍ତି ମୁଁ କାଲି ଯିବି। କାଲି ଯିବି ସେ ରହିବେ ଦି ଦିନ ଆଉ ମୁଁ ସେଇ ଗୁରୁବାର କି ଶୁକ୍ରବାର ସକା ସକାଳୁ ନହେଲେ ପଳେଇ ଆସିବି ଆଉ କଣ କରିବି ଆଉ।
ବୁଧବାର୍ ଦିନ ଥିବ।
ହଁ ବୁଧୁବାରେ କାଲି ଗଲେ ବୁଧବାରେ ତ ଏକୋଇଶିଆ ପୂଜା ଆମ ଆଡେ କଣ ହୁଏ କୁହନି ଆମର ସକାଳୁ ଖେଚିଡି ଡାଲ୍ମା କରିକି ଆଗେ ଛୁଆଙ୍କୁ ଦିଅନ୍ତି ଆମର ଏଇଟାକୁ କୁହନ୍ତି ବାଲ୍ୟ ଭୋଗ ହେଲା।
ହଁ- ହଁ।
ଫାଷ୍ଟେ ହବ ଛୁଆ ଖାଇଦେବେ ତାପରେ ରାତିକି ଯାଇକି ପୂଜାପୁଜି ହବ ଅଁ- ଯା
ଜା ହବ।
ପୁରି କର- ଏଇ ଆମ ଆଡେ ଯଉ ସିରିଣି ଟା ଇଆଡେ କରୁନାହାନ୍ତି ନା ଆମ ଆଡେ ସେ ସିରିଣି ନାହିଁ।
ଅଟା -ଅଟା।
ହଁ ଖାଲି ଚକୁଟା ସବୁ।
ଅଟାକୁ ଚକୁଡିକି ଥୋଇବେ ହଁ ଆମେ ବା ଏଇ ଯଉ ବେଲ୍ ଦେଇ ଝିଅ ରୁବି ବା ହେଇଚି ତାଙ୍କ ମନାଲି ବା ହେଇଚି ରୋଡ ରେ ଜାଣ୍ ଲ ନା।
ହଁ -ହଉ ରୁହ- ଆ-ରୁହ ଆଉ ଟିକେ କରିବା ଆଁ- ରୁହ।
ତୁମେ- ତୁମେ ସେପଟୁ କର।